ହାଲୋ ଗୁଡ଼ ଆଫ୍ଟରନୁନ୍। ହଁ ହଁ। କୁହନ୍ତୁ କଣ କରୁଥିଲେ?
ମୁଁ ଏଠି ବସିଛି ଆଉ ଆପଣ କଣ କରୁଥିଲେ?
ଏଇ ତ ଅଫିସରୁ ଆସିଲି ଆଉ।
ଓ ହ କେଉଁ କାମ କରୁଛନ୍ତି?
ଟିଚର ଅଛି।
ଓ ଆଚ୍ଛା। ଆପଣ ହଁ ହଁ ଆପଣ ଆଜି କଣ ଖାଇଛନ୍ତି?
ଖାଇଛି ଆଜି ବିରିୟାନୀ।
ଓ ହୋ ବିରିୟାନୀ ଟା ଆମ ଦେହ ପାଇଁ ଭଲ ନୁହେଁ।
ଜାଣିଛି ବଟ କିନ୍ତୁ ଫେଭରାଇଟ୍ ଫୁଡ।
ଓ ଆଚ୍ଛା।
ଆପଣ କଣ ଖାଇଛନ୍ତି?
ମୁଁ ଆଜି ଭାତ ଖାଇଛି ଡାଲି ଖାଇ ଡାଲି, ଶାଗ ଭଜା, ଆଳୁ ଭର୍ତା।
ବଢିଆ ଜିନିଷ ଖାଇଛନ୍ତି ଆଉ।
ହୁଁ।
ପୁରା ହେଲଦି ଖାଦ୍ୟ ଆଉ।
ହଁ ଆପଣ ଆଡିରୁୁ ପାଣି ପାଗକୁ କେମତି କଣଅଛି?
ଆଜି ତ ବହୁତ ବର୍ଷା ହଉଛି।
ହଁ ଆମ ଆଡ ବି ସେ ବହୁତ ବର୍ଷା ହଉଛି।
ଏପଟେ ମାନେ ଆଜି ଆଜି ତ ନୁହେଁ କାଲି ସନ୍ଧ୍ୟା ସାତଟା ପାଖରୁ ପ୍ରାୟ ବର୍ଷା ଚାଲିଚି କଣ୍ଟିନିୟୋସ୍ ଏବେ ବି ହଉଛି ମଝିରେ ଟିକେ ଛାଡି ଯାଇଥିଲା ସେ କେତେ ଏଇ ଏଗାର, ବାର, ଗୋଟେ ପାଖାପାଖି ଦୁଇ ତିନି ଘଣ୍ଟା ଖଣ୍ଡେ ଛାଡ଼ିଥିଲା ତାପରେ ତ ପୁଣି ଏବେ ବି ଚାଲିଚି ଆଉ।
ଓହୋ ହୁଁ। ଆ ହଁ ହଁ କାଲିଠୁ ହଉଛି। ଟିକେ ଟିକେ ସକାଳେ ଛାଡି ଯାଇଥିଲା ପୁଣି ଏବେ ହଉଛି।
ଆପଣ କଣ ପଢାପଢି କରିଛନ୍ତି? ଊଁ ଘରେ ରୁହନ୍ତି ମା
ହୁଁ।
ତା ଭଉଣୀର ମ୍ୟାରେଜ ସରିଯାଇଛି ଆଉ।
ଓହୋ ଆଚ୍ଛା। ମୋର ବି ମୋର ବି ପ୍ଲସ୍ ଥ୍ରୀ ସେକେଣ୍ଡ ସେକେଣ୍ଡ ଇୟର ହେଇଚି।
ଓହୋ କୋଉ ଅନ୍ସ ରେ କରୁଛନ୍ତି?
ମୁଁ ଇତିହାସ ବିଭାଗରେ ପଢୁଚି।
ହୁଁ?
ଇତିହାସ ବିଭାଗରେ।
ହଁ ହିଷ୍ଟ୍ରୀ।
ହଁ।
ଆଉ ଭଲ ଆଉ ମୋ ନାନୀ ବି ଇତିହାସରେ କରୁଥିଲେ।
ଓହୋ ଆଚ୍ଛା। ଆପଣଙ୍କ ଘରେ କିଏ ଚାଷ କାମ କରନ୍ତି କି ନାହିଁ?
ନାଇଁ ଆମର ତ ଚାଷ କରିବା ପାଇଁ କେହି ବି ନାହାନ୍ତି ବାପାଙ୍କର ତ ଡେଥ ହେଲାଣି ଆଉ ତାପରେ ତ ମୁଁ ତ ବାହାରେ ବାହାରେ ହିଁ ରହୁଛି ଜବ୍ କରୁଛି ଆଉ।
ଓହୋ ଆଚ୍ଛା।
କେହି ନାହାନ୍ତି ଚାଷବାଡ଼ି କରିବା ପାଇଁ।
ଓ ହୋ।
ଲୋକଙ୍କୁ ଦେଇ ଦେଇଛୁ ଆଉ ଚାଷ ପାଇଁ।
ହୁଁ ଭଲ।
ଆପଣଙ୍କ ଘରେ କିଏ କରୁଛନ୍ତି ବାପା?
ହଁ, ବାପା କରୁଚନ୍ତି।
ଓହୋ! ଭଲ।
ଧାନ ଚାଷ କରନ୍ତି ଧାନ ଚାଷ କରନ୍। ଓହୋ! ଆଚ୍ଛା ବାପା ଆମର ଧାନ ଚାଷ କରନ୍ତି। କୋବି ଚାଷ, ବାଇଗଣ ଚାଷ
ମତେ ତ ଆକଚୋଲି ଭେଜ୍ ମାନେ ପରିବା ଚାଷ କରିବା ପାଇଁ ବୋହୁତ ଇଚ୍ଛା। ଆଉ ବୋହୁତ ଭଲ ଲାଗେ ମୋତେ। ପରିବା ଚାଷ ଯିଏ କରିଥିବ ମୁଁ ଯିବି ଟିକିଏ ଦେଖିକି ଆସିବି ମାନେ କେମିତି ହେଇଛି ତାର ମତେ ବହୁତ ଭଲ ଲାଗେ ଚାଷ ଆଉ ଯୋଉ ମାଛ ଚାଷ କରନ୍ତ ମାଛ ଚାଷ ମୋର ଏଇ ଦିଟା ବହୁତ ପସନ୍ଦ ମାଛ ଧରୁଥିବ ଯିବ ମୁଁ ପୁରା ଘଣ୍ଟା ଘଣ୍ଟା ବସିକି ଦେଖୁଥିବି।
ଓ ହଁ, ଓହୋ!
କରିବା ଭବିଷ୍ୟତରେ କରିବା ଆଉ।
ଓ, ହଁ ଆପଣଙ୍କ ମନପସନ୍ଦର ଖାଇବା କଣ?
ବିରିୟାନୀ ଆଉ ମଟନ୍। ଏ ଦିଟା ହେଲା ମୋର ଫେଭରାଇଟ୍ ଖାଦ୍ୟ।
ଆପଣଙ୍କୁ କେଉଁ ମ ମତେ ଘର ଖାଦ୍ୟ ହିଁ ବହୁତ ପସନ୍ଦ।
ନା ମୋତେ ବି ଘର ଖାଦ୍ୟା ପାସନ୍ଦ୍ ବାକି ମୋର ଏଇ ଦିଟା ହେଲା ମୋର ଫେବରାଇଟ ଫୁଡ
ମତେ ପିଠା ଉପରେ ପୋଡ ପିଠା ଟା ମୋର ବୋହୁତ ପସନ୍ଦ।
ହଁ ପିଠା ବି ମତେ ମତେ ପିଠା ବୋହୁତ ଭଲ ଲାଗେ।
ଆପଣଙ୍କୁ କେଉଁ ଋତୁ ଟା ଭଲ ଲାଗେ?
ମୋତେ କିନ୍ତୁ ଏକଚୁଆଲି ଖରା ଦିନ ହିଁ ଭଲ ଲାଗେ।
କଣ ପାଇଁ ଭଲ ଲାଗେ ଖରା ଦିନ ଟା।
ମତେ ଶୀତ ଦିନ ବୋହୁତ କଷ୍ଟ ଉଠିବା ଗାଧଇବା। ଖରା ଦିନେ ମତେ ଆକଚୁଆଲି କାହିଁକି ଭଲ ଲାଗେ ମତେ ଖରାରେ ବୁଲିଲେ କିଛି ଲାଗେନି। ମୁଁ ସନ୍ଧ୍ୟା ହବ ମାନେ ବୁଲିବି। ଆଉ କୋଲ୍ଡ୍ରିଙ୍କଶ୍ ଫୋଲ୍ଡ୍ରିଙ୍କଶ୍ ପିଇବି ଲସି ଖାଇବି। ମାନେ ଗରମ ମୁଁ ସହିଯିବି କିନ୍ତୁ ଥଣ୍ଡା ଟିକେ ମତେ ମୋ ବଡି ବି ବୋହୁତ ଜଲଦି ମାନେ ଥଣ୍ଡା ଟାକୁ କରିନିଏ। ଖରାରେ କିଛି ହବନି କିନ୍ତୁ ମତେ
ଓହୋ ଆଚ୍ଛା।
ସେତ୍ ପାଇଁ ମୋତେ ଖରା ଦିନ ବୋହୁତ ଭଲ ଲାଗେ।
ଓହୋ ଆପଣଙ୍କର ପସନ୍ଦର ପର୍ବ କଣ?
ପସନ୍ଦର
ପର୍ବ
କଣ୍ ଟା କିହିଲୁ।
ପର୍ବ
ସେମିତି କିଛି ନାହିଁ ସବୁ ତ ଓଡିଶାରେ ରହୁଛୁ ମାନେ ସବୁ ତ ସେଲିବ୍ରେଟ୍
ହଁ ଓହୋ ଆଛା
ଆରାମ ସବୁ ଘରେ ହଉଚି ପିପଣା ହଉଚି ଖାଉଚୁ ସେମିତି ଆଉ ମାନେ ମନପସନ୍ଦ ପର୍ବ ସେମିତି କିଛି ନାହିଁ ସବୁ ଚଳିବ।
ହଁ ହଁ
ରଥଯାତ୍ରା ତ ଆଗକୁ ଆସୁଛି ପୁରୀ ଯିବେ ନି କି।
ହଁ ଦେଖିଆ ଜଗାର ଡୋରି ଲାଗୁଛି କି ନଇଁ।
ସେଟା ବି ଠିକ୍ ଜଗାର ଡୋରି ନ ଲାଗିଲା ପର୍ଯ୍ୟନ୍ତ କେହି ଯାଇପାରିବେନି। ଯାଇକି ବି ଦର୍ଶନ କରିପାରିବେନି ଏମିତି ବି ହୁଏ।
ଆପଣ
କୁ କ କ କୋଉ ଭଗବାନଙ୍କୁ ବେଶୀ ବିଶ୍ଵାସ କର?
ଓହୋ। ଆପଣ ପ୍ରତିଦିନ ସକାଳେ କଣ ଖାଆନ୍ତି?
ସେମତି ବ୍ରେକ୍ଫାଷ୍ଟ ଯା ଯାହା ମିଳିଲା ସକାଳୁ ସେମିତି କିଛି ନାହିଁ। ମୁଢି ମିଳିଲେ ମୁଢି ଉପମା ସୁଜି ହଁ କୋଉଦିନ ବାହାରେ ବି ଖାଇଦଉଛି।
ଓ ହୋ।
କୋଉ ଭଗବାନଙ୍କୁ ବେଶୀ ବିଶ୍ୱାସ କରୁଛ?
ହଁ ଆଚ୍ଛା। ଆପଣଙ୍କୁ ମିଠା ପସନ୍ଦ? କେଉଁ ମିଠା ପସନ୍ଦ?
ହୁଁ ରସମଲେଇ।
ଓ ଆଚ୍ଛା। ସୁସ୍ଥ ରହିବା ପାଇଁ ଆମକୁ କେଉଁ ଖାଦ୍ୟ ଖାଇବା ଉଚିତ?
ନର୍ମାଲି ଖାଦ୍ୟ ଖାଇବା ଯୋଉଥିରେ ଅଏଲ ଆଉ ମଇଦା ନଥିବ ସେଇ ଜିନିଷ ତକ। ସବୁବେଳେ ବହୁତ ଅଏଲ କମ ହେଇଥିବା ଦରକାର ମଇଦା ନା କମହେଇଥିବା ଦରକାର ଦିଟା ଜିନିଷ ପଡିକି ବହୁତ ଇଫେକ୍ଟ ପକାଏ।
ଓ ଆଚ୍ଛା। ଆପଣ ସୋଉକ କଣ?
ହା?
ଆପଣଙ୍କ ସୋଉକ କଣ?
ସମାଜ ସେବା କରିବା ମୁଁ ବହୁତ ମାନେ ମୁଁ ଏବେ ବି କରୁଛି ଆଉ ଆଗକୁ ବି ଯେତେ ଦିନ ପାରିବି କରିବି ଆଉ।
ହଁ ଆଚ୍ଛା।
ଆପଣଙ୍କ?
ମତେ ବି ସେଇ ସମାଜ କାମ ଭଲ ଲାଗେ କରିବାକୁ।
ହୁଁ କୋଉ ଟାଇପର କାମ କରୁଛନ୍ତି?
ମୁଁ ତ ଏବେ କିଛି କାମ କରିନି ମୁଁ ଏବେ ପଢୁଛି ପଢା ସରିଲା ପରେ ଦେଖିବି।
ଆଜି କଣ କଣ ଖାଇଛନ୍ତି ଦିନରୁ ରାତି ପର୍ଯ୍ୟନ୍ତ ସକାଳୁ?
ରାତିରେ ତ ଆମର ରୁଟି ଖାଉଛୁ।
ହୁଁ ହୁଁ ମୁଁ ବି ତ ସବୁଦିନ ରୁଟି ଖାଉଛି।
ରୁଟି ଟା ଆମ ଦେହ ପାଇଁ ଭଲ ହେଇଥାଏ ତ।
ହୁଁ।
ଆପଣଙ୍କ ଅଞ୍ଚଳରେ କେଉଁ କେଉଁ ପରିବା ଚାଷ କଣ କରାଯାଏ?
ହଁ ଉଁ ଧାନ ଚାଷ ତ ହୁଏ ସବୁ ବେଳେ ଆଉ କୋବି ଟା ବେଶୀ ଚାଷ ହୁଏ।
ଓ ଆଚ୍ଛା।
ପରିବାର ଚାଷ ହଉଛି। କୋବିରେ ଟିକେ ବେଶୀ ଚାଷ ହଉଛି କୋବି ପରିବା ହଉଚି ଆଉ ସବୁ ବାଇଗଣ ବାଇଗଣ
ଆଛା। ଆପଣଙ୍କ ମତରେ ଚାଷୀ ଆଜି ଚାଷୀଙ୍କ ଯୋଉ ଉନ୍ନତି ପାଇଁ ସରକାର କଣ କରିବା ଉଚିତ? ଉଚିତ୍।
କଣଟା କଣଟା କଣଟା ଆଉଥରେ କହିଲେ ଗୋଟେ କଲ ଆସିଲାତ ହ କୁହନ୍ତୁ?
ଚାଷୀଙ୍କ ଉନ୍ନତି ପାଇଁ ସରକାର କଣ କରିବା ଉଚିତ?
ଆଜ୍ଞା ତ କୋଉ ଅଞ୍ଚଳ କୁ କଣ ଦରକାର ହଉଚି ଆଗେ ସେଇଟା ସରକାର ଯାଞ୍ଚ କରିବା ଦରକାର। କୋଉଠି କଣ ଟା ଚାଷ କଲେ ଭଲ ହବ। ସେଇଟା ତଆଗେ ଯାଞ୍ଚ କରିବା ଦରକାର ତାପରେ ସେଇ ଅନୁସାରେ ତାଙ୍କୁ ବିହନ ଆଗ ଯୋଗେଇଦବା ଦରକାର ନା, ବହୁତ ଜାଗାରେ କଣ ହଉଛି ବିହନ ମିଳୁନି ଚାଷ କରୁନାହାନ୍ତି। ବହୁତ ଜାଗାରେ ପାଣିର ଅସୁବିଧା ରହୁଛି। ପାଣି ବି ମିଳୁନି ଆମର ସେପଟେ ତ ପାଣିର ଅସୁବିଧା ବହୁତ, ଖରା ଦିନ ହେଲେ ପାଣିର ଅସୁବିଧା ବହୁତ ତେଣୁ ଆମର ଚାଷ ମାନେ ଗୋଟେ ସିଜିନ ଆଗେ ହିଁ କରୁଛନ୍ତି, ଯୋଉ ଧାନ ଚାଷ ଟା ହିଁ ଗୋଟେ ସିଜିନ ରେ ହିଁ ହଉଚି। ଆଉ ଯାହାର ଟିକେ ପାଣି ଅସୁୁବିଧା ଅଛି, ସିଏ ଯାହା ପରିବା ଫରିବା କରୁ କିଛି ନହେଲେ ସବୁ ଲୋକ କରିପାରୁନାହାନ୍ତି
ଓ ହୋ ଆଛା।
ତେଣୁ ପାଣି ବ୍ୟବସ୍ଥା ଆଉ ମାନେ ମଞ୍ଜିର ବ୍ୟବସ୍ଥାଟା ବେଶୀ କରିବା ଦରକାର।
ଓ ହୋ ଆଛା।
ଆପଣଙ୍କ ପଟେ ପାଣିଫାଣି ସୁବିଧା ଅଛି?
ହଁ ଆମ ଆଡେ ପାଣି ସୁବିଧା ଅଛି ଭଲ।
ଓକେ
ଆଉ ଆପ?
ପାଣି ସୁବିଧା ହେଲେ ସମସ୍ତେ ଚାଷ କରିବା ପାଇଁ ଆଗ୍ରହୀ ହେବେ।
ହଁ ହଁ
ଆପଣଙ୍କୁ ଅଧିକ ଘର ଖାଦ୍ୟ ପସନ୍ଦ ନା ବାହାର ଖାଦ୍ୟ ପସନ୍ଦ?
ମତେ ଘର ଖାଦ୍ୟ ପସନ୍ଦ।
ହୁଁ ଭଲ।
ମୁଁ ଯଦି ମାନେ ବହୁତ ଅସୁବିଧାରେ ପଡିଲି? ମାନେ ବନେଇ ପାରୁନୁ, ତାହେଲେ ଯାଇ ବାହାର ଖାଦ୍ୟ ଖାଇବି ନହେଲେ ପ୍ରାଏ ଘର ଖାଦ୍ୟ ହିଁ ପସନ୍ଦ କରେ।
ଓ ହ ଆଛା
ହଉ ତାହେଲେ ପରେ କଥା ହବା ଆଉ ରହୁଛି ଆଉ ଧନ୍ୟବାଦ। ଜୟ ଜଗନ୍ନାଥ।